ହ ଜୟ ଜଗନ୍ନାଥ
ଖବ ଏଇ ବସିଛୁ ଆଉ ହ
ଗରମ କେମିତି?
ଗରମ ପ୍ରବଳ
ନାଁ ମ କ'ଣ ଏତେ ଗରମ ୟେଶ ଆଉ
ଏଇ ତ ଏଇ ତ ଏବେ ଭାଇ ଟିକେ ଆସଚୁ ଏଇ ଘାଟ ଆଡେ ଟ ବୁଲୁଚୁ ଏତେ ଗରମ ହଉଛି
ଆଉ ଗାଧେଇ ପଡ
ଗାଧେଇମି ବୋଲି ଭାବୁଥିନି ଯେ ନୂଆ
ଜମା ନୁହଁ ଜମା ନୁହଁ ମୁଁ ଟାଙ୍କି ପାଣି ରେ ଗାଧଉଛି ଡେଲି ବୁଲିକି ପାଞ୍ଚ ଅ ଦିନ ହବ ଛଅ ସାତ ଦିନ ଥଣ୍ଡା ହେଇଯାଇଛି ମାନେ ଥଣ୍ଡାଟା ଭିତରେ ରହୁଛି ବାହାରକୁ ଆସୁ ଜଣା ପଡୁନି ଭିତରେ ଭିତରେ ରହୁଛି ମୁଣ୍ଡା ଡାକ ତାକୁ ଦାକ କ ହଉଛି।
ହଁ।
କରିବାଉ ବୟସ ଯୋଉବନ ବଢୁଛି ଆଉ ତାକୁ ତୁ କଣ କରିବୁ ଯେତେ
ହଁ।
ଚା ରଖେ
ହଁ।
ସକାଳୁ କଣ କରୁଥିଲୁ ମୁଁ ତ ହଁ କହୁନା କୁହ ହଁ କେତେବେଳେ ବର୍ଷା କେତେବେଳେ ଖରା କହିବଉନି ନା ସେଇଥିପାଇଁ
ତାପରେ ଆମେ କ୍ରିକେଟ ଖେଳୁଥିଲୁ ନା
ହୁଁ।
କ୍ରିକେଟ ଖେଳଥିଲ ଝାଳ ପ୍ରବଳ ହୋଇଇଛି ବୁଝିଲା ନା
ଅ ହୋ
ଏବେ ଯଦି ଗାଧୋଇ ପଡ଼ିବୁ ଟୋଟାଲ ମାନେ ଥଣ୍ଡା ସିଓର କମ୍ପଲସରରି
ଟୋଟାଲି ମେଡିକଲ ଡାଇରେକ୍ଟ କେକ ଖବ ନା କଣ?
ପୁରା ପ୍ରେସକ୍ରିପସନ ଲେଖା ହବ ଭାଇ କ ପ୍ରବଳ ଜର
ହଁ ବା କଣ କରବ ଆ ପାାଗ ଯେମିତି ଯଦି ନ ଏମିତିରେ ଭାରି ଗରମ ହଉଛି ନୁହଁ।
ହଁ ପ୍ରବଳ ବରମ୍ ହୁଁ। ଆଉ ତମ ଆଡେ ଗରମ କୋଉ ଭଳିଆ ଯାଉଛି।
ଆମ ଏଡେ ଗରମ ନ କହିଲୁ ଚଳିବ ଟୋଟାଲି ପାଞ୍ଚଟା ବେଳ ପର୍ଯ୍ୟନ୍ତ ବାହାରି ହଉନି ପାଞ୍ଚଟା ପରେ ସାଢେ ପାଞ୍ଚଟା ପରେ କଥାବାର୍ତ୍ତା ସେ ବି ପବନ ଟିକେ ନାହିଁ ପବ ପତ୍ର ଟିକେ ହଲୁନି
ହଁ।
ବିଲକୁ ବ ଆଡେ ବାରିଆଡେ ଗଲା ବେଳକୁ ଟୋଟାଲି ଖାଲି ପବନ ଝାଞ୍ଜି ପବନ ବାଢଉଛି ଦିବା ପୁରା ତାତି ଯାଉଛି।
ଦିଅ ପା ପଡି ପକଥିବ ନୁହଁ କି ଏ ଯୋଉ ଝାଞଜି ଖରା ଯୋଉ ପବନ ଟା
ହଁ ପା ତୁ କହନା ତ ଆଉ ମାନେ ଭାବିଲା ବେଳକୁ ଦିିବ କଣ ହେଇଯାଉଛି ମୁଁ କଣ ଘରୁ ବାହାରୁଛି ଟୋଟାଲି ଦିନ ଖାଉଛି ପିଛି ସକାଳୁ ଘର ବସୁଛି ଏକା ପାଞ୍ଚଟାାତ ପାଞ୍ଚଟା ବେଳକୁ ଯାଇି ବାହାରୁଛି ଯଦି ବାହାରୁଛି ନହେଲେ ଟୋଟା ବାହାରୁନି ବାହାରିଲେି ଦାଣ୍ଡରୁ ଟିକେ ବାହାରୁଛି। ଗରମ ଆଉ ଟୋଟାଲି ଭ ଯାଉନି କୁଆଡେ ରାତି ବେଳା ବି ସେଇ ଦାଣ୍ଡ କୁ ବି ଯଦି ହବ ଯାଉଛି। ନହେଲେ କୁଆଡେ ଆଉ ଯାଉନି ଖରାରେ କିଏ ଯିବ କାମ କଣ?
ନା ଆମେ ବି ବାହାରୁ ନଥିଲୁ କିନ୍ତୁ ପିଲା ଗୋଟେ କହିଲେ ହେ ଗୋଟେ ସବୁବେଳେ ଗୋଟେ ବସିକି ରହିବା ଦିହ ଗୋଟେ ପାଇଁ ଭଲ ନୁହେଁ। ଦେ ଟିକେ ଚାରିଟା ବେଳିଆ ଯେତେବେଳେ ଟିକେ ଖରା ଟିକେ କମି ଯାଉଛି। ସେତେଏଳେ ଟିକେ କ୍ରିକେଟ ଖେଳୁଛୁ ଆଉ।
ଆଉ,
ପୁରୁଣା ସ୍ମୃତି ଭୁଲି ପାରୁନୁ ଆଉ।
ହଁ ବା ଆଉ କଣ ଖିଆ ପିଆ?
ଖିଆ ପିଆ ଆଜି ଟିକେ ଚିକେନ ହେଇଥିଲା।
ଆ ବାଡ଼େଇ ଦେଇଥିବୁ ଆଉ।
ନା କଣ କହିଲ ଆଜି ଆମ ଘର ପାଖରେ ଜଣଙ୍କର ଛାତ ପଡୁଥିଲା ବୁଝିଲ ନା ଆଚ୍ଛା ଛାତ ପଡୁଥିଲା ଆଉ ତାଙ୍କର ଡାକିଥିଲେ।
ସେ ଭଲ ଆଉ ଖରା ଦିନ ଯୋଉ ଛାତ ପକଉଛନ୍ତି ଯିଏ ତାଙ୍କ ବେଳ ଖରାପେ । ହଁ ଚିକେନ ବାଡ଼େଇ ଦଉଚ ଆଉ।
ଦୁ ଦିଆ ଖରାରେ ଦିଅ ଖାଲି ଜକ ଜକ ଜକ ଜକ ଝକ ଜକ ଝକ ଚକ।
ହଁବା ସିଏ କେମିତି କାମ କରିକି ଟିକେ ଯିବ ବୋଲି ଭାବୁଥିବେ ଏଇ ଯୋଉ ଖରାରେ କାମ ହ ଭାରି ବାଧିବ କିନ୍ତୁ।
ଆଃ ତୁ କହନା କହନା।
ଆଃ, କେତେ କହନି କାମ ଖରାରୁ ବାହାରି ହବନି ସେ ସେଇଥିରେ କାମ କରୁଛନ୍ତି ଯୋଉ ଉଦୁ ଉଦିଆ ଖରାରେ ଆର ବର୍ଷ ଖରାରେ ମୁଁ ଦେଖିଛି ରାସ୍ତା କାମ ହଉଥିଲା ପିଚୁ ଯୋଉ ଗରମ ବାହାରୁଥିବ ସ୍ତ୍ରୀ ଲୋକ ସେଇଥିରେ କାମ କରୁ ମାଣ୍ଡିଆ ଉଠେଇକି। ମତେ ଦେଖିକି ମାନେ ଏତେ ଇଏ ଲାଗୁଥିଲା କେମିତି କାମରା କରୁଛନ୍ତି? ମାନିବାକୁ ପଡ଼ିବ ତାଙ୍କୁ। ଆବେ ଯେତେ ଯାହା ହେଲେ ବି ଶଳା ବଡି ମାଏ ଭାଇ ତୁ ଦେନ୍ ଖରା କେତେ ଥର ହଉଛି। ସେଇଥିରେ ସେ କାମରା କରୁଛନ୍ତି। ସାତ ପକଉଛନ୍ତି ଭାଇ ମୁଁ ହେଲେ ମରଯାନ୍ତି, ସତ କଥା ଢ଼ୋଳେଇକି ପଡନ୍ତି।ଏଇ ଯାଇଥିଲି ପୁରୀ ଭାଇ ପୁରୀ ଯାଇଥିଲି ଦେଖୁଛି ଖରାରେ ମୁଁ ମରିଯିବି ଭାଇ । ପଇଲି ମୁଁ ଶୋଇ ନଥିଲ ଗୋଟେ ରାତିବୋଲି।
ହୁଁ ହୁଁ।
ହଁ ତାଙ୍କର ସେଇ ଛାତ ବଢୁଥିଲା ତ ଆ ଡା ଖିଥିଲା ଗଲୁ ବାଡ଼ି ଦେଲୁ ଆଉ।
ହୁଁ ହୁଁ। ଯା ଆଉ ଭାଇ କେବେ କଣ? ଚାଲ ନା ଆଉ ଗୋଟେ କୁଆଡେ ଯିବା ଟ୍ରିପ୍ ଫ୍ରିପ୍ କରିବା ଟିକେ ବୁଲିବୁଲାକି ଆସିବା।
ଟ୍ରିପ୍ଟ ଭାଇ ଏସୁଟା ବର୍ତ୍ତମାନ ପାଇଁ
ନା ଏବେ ପାଇଁ ନୁହ ଏବେ ନୁହ ପରେ ଯିବା ଆଉ‌। ତମେ ଯୋଉ କହୁଥିଲ ଯିବା ପାଇଁ ହଁ।।
ହଁ ବର୍ତ୍ତମାନ ପାଇଁ ପୁରା ବଜେଟ ମାନେ ଏତେ ଟାଇଠ। ମୁଣ୍ଡ ଖରାପ ପ୍ରେସର ହଉନି ଝାଡା ପାଇଁ।
ଏସ୍
ପୁରା ଫୁଲ ବ ଯେଟାଇଟ ବା
କଣ କହିବି ଏ ଛାଡ ଆଉ ଏଇଠି ଏଇଠି ହାରିଗଲି ଆଉ।
ଆଉ କଣ କରିବି ଭାଇ ମୁଁ ତ ନିଜେ ହାରିଯାଇଛି ତମକୁ କଣ କମି ହାରିବା କଥା।
ଆଉ ପଢାପଢି କଥା କଣ?
ପଢ଼ାପଢ଼ି ଭାଇ ଗୋଟେ ନୂଆ ଗୋଟେ କୋର୍ସରେ ଆଡମିସନ କରିଛି ସେଇଥିପାଇଁ ତ ବଜେଟ ଟାଇଟ ହେଇଯାଇଛି ଏଥିରେ ପଇସା ଟା ଲଗେଇଦେଲେ ନା? ା
ହେଲା ନା ଚାଲିଛି ନା ପ୍ରଫିଟ ହଉଛି ନା?
ପ୍ରାପ୍
ହଁ ପ୍ରୋଫିଟ ଉଠାଉଛ।
ହଁପି ଚାଲିଛି ଆଉ ଆଜିର ଆଜିର ଇଏଟା ବ୍ୟାକ୍ଲଗ ହେଇଯିବ ଆଜିର କ୍ଲାସ ଟା
ହୁଁ ହୁଁ
ମୁଁ ଆସିକି ଗୋଟେ କାମରେ ପଳେଇ ଆସି ତ ବାହାରକୁ
ହୁଁ ହୁଁ
ହଁ ବାହାରେ ଆଉ କ୍ଲାସ କରିହବନା?
ନାଉ ଏଉୁରା କଣ କାମ।
ହଁ ସେଥିପାଇଁ ଆଜି ଟିକେ ବ୍ୟାକ୍ଲ ହେଇଯିବ କାଲି ସକାଳେ ତାକୁ କମ୍ପ୍ଲିଟ୍ କରିଦେବି ବୋଲି ଭାବିଛି ଆଉ।
ହଁ ହଁ
ହଁ
ଚାଲୁ ସଂସ୍ଥା ଚାଲୁ ହେଇଯ ଭଲ ତ କାମର ଲାଗ। ଥା ଭଲ ହବ ସବୁୁର କିଛି ନା କିଛି ଗୋଟେ ଉଦ୍ଦେଶ୍ୟ ଅଛି ଠାକୁର ଯା କରନ୍ତି ପ୍ରାଣର ମଙ୍ଗଳ ପାଇଁ କୌଣସି ବି ଜିନିଷ ହୁଏଛି ଯୋଉ ରେ ପଇସା ଖର୍ଚ୍ଚ କରୁଚ ଦି ପଇସା ମାନେ ସେ ପଇସା ଟା କାମରେ ଆସିବ। କାମରେ ଲାଗି
ମିଳ ଝାଳବୁଆ ଧନ କେବେ ହେଲେ ବ୍ୟର୍ଥରେ ଯିବନି ନା କଣ?
ହଁ ପଇସା ଦି ପଇସା ତୁ ଖର୍ଚ୍ଚ କରୁଛୁ ମାନେ ସେଟା ଯୋଉ ପଇସା ଯୋଉ ବାଟରେ ହେଲେ ଆସିବ। ପଇସା ଟା ଖର୍ଚ କରିକି ଜ୍ଞାନ ଆରୋଣ କରୁଛୁ ଜ୍ଞାନଟା ଯାହାହଲେ ବି କାମରେ ଆସିବ। ଯେବେ ବି ହେଲା ଆସି ଯ ଯଉ ବାଟରେ
ଆଉ ତମର ପଢାପଢି ଏବେ କଣ ଚାଲିଛି ଆଉ?
କାହିଁକଣ କିଛି ନାହିଁ କଣ ପଢିବୁ କଣ ହଉଛି ଆଡମିସନ କରିସାରିଲା ପରେ ତାପରେ ଦେଖିବା କଣ କରିବା।
ହୁଁ ବର୍ତ୍ତମାନ କଣ ଏ
ହାଏରେ ପୋଷ୍ଟ ପାଇଁ ହଁ ସେଇ ଙ୍କମ୍ପେଟର ଦେଖିବା ଆଉ କଣ କରିବା ଆଉ କଣ ସବୁ ତ ଯିଏ ବାହାରିଲା ଯାର ଡିଗ୍ରୀ ସିରିଲା ସେ ତାର କମ ଦେଖିଲା ଆଉ କଣ କରିବା? ଡିଗ୍ରୀ ସରିଲା, ପିଜି ସହିଲା, ଯାହା ସହିଲା ତ ସେ କମ୍ପିଟେଟିଭ ଦେଖିଲା।
ଭଲ ଯଦି କମ୍ପିଟେଟିଭ ରେ ବାଜିଗଲା କୋଉଠି ଭଲ।
ହଁ ବାଜି ଯାଆନ୍ତା କି ହେଲେ ଭଗବାନଙ୍କ ଦୟଆରୁ ଜଗା ଦୟାରୁ ଗୋଟେ କୋଉଠି ବାଜି ଗଲେ ହୁଁ ଜଗା ଦୟାରୁ ଗୋଟେ କୋଉଠି ବାଜି
ହୁଁ ସେଇ ତ ସବୁ କରିବେ ଆଉ।
ଜଗା ପାଖରେ ସବୁ ଜଣା ଜଗା ଯାହା କରିବ ଜଗା ପାଖରେ ସବୁ ଜଣା ଯାହା ଦବ ଦବ ଯାହା ନବ ନବ ଆଉ କଣ କହିବ?
ହୁଁ ଦବା ନବା ସବୁ ତାରି ଉପରେ ଆମେ ଖାଲି ହୁଁ କାର୍ଯ୍ୟ କରିବା ଦରକାର।
ନିମିକ ମାତ୍ର ତେଣିକ ତାଈ ଇଛା ଦେଲେ ଦେବ ନହେଲେ ନାଇ।
ସିଏ ଦବ ଭଲ ଜିନିଷ ଦବ ବାକି
ହଁ ବାଛିବ ତାପରେ ବିଶ୍ଵାସ ଖାଲି ରଖିବା ଦର କାର ଆଉ। କିଛି ନୁହଁ ଆଉ ଖାଲି ବିଶ୍ୱାସ ଟିକେ ରଖିବ ଆଜି ହେଇ ଗଲା କିଛି ନହିଁ ଆ ଠାରୁ ଭଲ ଜିନିଷ ପାଇବାର ଅଛି ବହୁତ ଏକଜମ୍ପୂଲ୍ ମୁଁ ଦେଖିଛି ମାନେ ଗୋଟେ ଜିନିଷ ଗଲା ଦୁଃଖ ଲାଗିଛି କିନ୍ତୁ ତାଠାରୁ ବହୁତ ବେଟର ପାଇଛି।
ହୁଁ ମୁଁ ବି ଗୋଟେ ଜିନିଷ ଦେଖିଛି ମୁଁ ଭାବିଥିଲି ଏଇଟା ମତେ ମିଳିଲାନି କାହିଁକି ଜଗା ତୁମେ ମତେ ଦେଲ ନାହିଁ କିନ୍ତୁ, ତାପରେ ଯୋଉ ଜିନିଷ ଟା ଦେଲେ ମତେ ଲାଗିଲା ଏଇ ଜିନିଷଠୁ ସେ ଜିନିଷା ବହୁତ ବେଟର।
ହଁ ବା ଗୋଟେ ଗୋଟେ ଜିନିଷ ଏମିତି ପାଇବୁ ମାନେ ତା ଠାରୁ ଯୋଉଠି ପାଇଁ ତୁ ଏତେ କାନ୍ଦୁଥିବୁ ଇଏ କରିଥିବୁ କି ଯୋଉଥିପାଇଁ ବି ମନ ଦୁଃଖ କରିଥିବୁ କିନ୍ତୁ ତାଠାରୁ ପାଇବୁ ଆ ମାନେ ବହୁତ ଖୁସି ଲାଗିବ।
ତଉ
ତା ପ୍ଲାନ ଆଉ ତୋ ପ୍ଲାନ ଭିତରେ ବହୁତ ଡିଫରେନ୍ସ। ଜଗା ପ୍ଲାନ୍ ଆଲୱସ୍ ବେଟର୍। ଟିକେ ଖାଲି ବିଶ୍ଵାସ ରଖିବାର ଅଛି। ପ୍ରୋସେସ ଉପରେ ଟାଇମିଙ୍ଗ ଉପରେ ଟାଇମ ଆସିଲେ ସବୁ କିଛି ସେ ଦବ।
ଟିକେ ଧୈର୍ଯ୍ୟ ଧରି ରହିବାର ଅଛି।
ହଁ ହେଇନି ହବ ସବୁ ହବ ସବୁ ପାଇବୁ। ବାସ୍ ଟାଇମ କୁ ଅପେକ୍ଷା। କର୍ମ କରି ଚାଲେ ଏବେ ଫଳ ସେ ତାର ଦେଲା ବଲା ଦବ ନା କଣ? ମାନେ ନିଜର କାମ କରୁଥାଏ। ଚେଷ୍ଟାଜାରି ରଖ୍ ତେଣିକି ଦେଲେ ଦବ ନହେଲେ ନାହିଁ ସେଟା ତା ଉପରେ ଡିପେଣ୍ଡ ଯଦି ଚେଷ୍ଟା ପଟା ଟା କରିଥିବୁ ସେ ଯଉ ବାଟରେ ହେଲେ ଦବ।
ହଁ।
ଚାଲିଚି ଚାଲୁ ଦେଖିବା କଣ ହଉଛି। ଯାହା ଯେତେବେଳେ ତାହା ହବ ହବ ଯିବ ଆଉ।
ହୁଁ ଆଉ ଦେହ ପା ଭଲ।
ହଁ ଦେହ ପା ଭଲ ଏଇ ଥଣ୍ଡା ଟିକେ ରହିଯାଉଛି ଆଉ ଦେହରେ ଏଇ ଅଦିନିଆ ପାଗ ଅଛି ଟିକେ ଟାଙ୍କି ପାଣି ରେ ଗାଧେଇ ପଡିଲା ବେଳକୁ ସେଇଆ ଆଉ କି ଯେ ଆଉ କଣ କରିବା।
ଟ୍ୟୁଲ ପାଣୀରେ ଗାଧଉନ ଟାଙ୍କି ପାଣି ରେ କାଇଁ ଗାଉଛ।
ସେ ଟ୍ୟୁବଲ ଚାଲୁନି ମୋ ମଟର ଲାଗି ପାଣି ମଟର ପାଣି ସବୁ ନେଇ ଯାଉଛନ୍ତି ଆଉ ଟିଅଲ ନ ଚଲେଇଲା ବେଳକୁ ସିଏ ବାହାରିଲା ବେଳକୁ ଲୁହା ପାଣିରା ବାହାରୁଚି। ଚାଲିିଲେ ସିନା ସବୁବେଳେ ଇଏ ହବ ଆ ଦିନ ମାରିଲା ବେଳକୁ ସେ ପାଣି ଟା ଇଏ ବାହାରୁଛ ସେଇଥି ଗାଧେଇବାରେ କିଛି ନାହିଁ।
ହୁଁ କିନ୍ତୁ ଏହା ଟିକେ ଥଣ୍ଡା ଗରମ ଏଇଆ ହଉଥିବ ଆଉ।
ନା ଟିଅଲ ପାଣି ଟା ଥଣ୍ଡା ନା ଯେତେ ଯାହାହେଲେ ବି ଆଉ।
ହଁ।
ଟିଅଲ ପାଣି ମଟର ପାଣି ଥଣ୍ଡା।
ହଁ ସେ ପା କହୁଛି ଟାଙ୍କି ପାଣି ଟିକେ ଗରମ ଥଣ୍ଡା ଏମିତି ଟିକେ ଲାଗୁଥିବ ଆଉ।
ହଁ।
ହଁ।
ଏଇଆ ସବୁ ଏଇଆ ସବୁ ହଁ ସମସ୍ତଙ୍କ ଦେହ ଭଲ ଆଉ ଗାଁରେ ସେଠି।
ହଁ ଭଲ ଏଇତ ମାଆଙ୍କର ତ ତା ଆଣ୍ଠୁ ଗଣ୍ଠି ଏଇଆ ଆଉ।
ହୁଁ ହଁ ସେ ବୟସ ଦୋଷ ଆଉ। ବୟସ ହେଲାଣି ଆଉ।
ହଁ।
ଆମେ ବୁଢା ହବା ଆମର ବି ସେମିତି ଦିନ ହବ। ଆଣ୍ଠୁ ଗଣ୍ଠି ବସିପାରୁ ନଥିବୁ ଉଠି ପାରୁ ନଥୁବୁ। ପୁଅ ଝିଅ ପଚାରୁନଥିବେ। ବୁଢା ବୁଢୀ ହଉ ପାଚିଲା ଚୁଟି ପାଚିବ ଆଉ।
ହଁ ପିଢି ପରେ ପିଢି ଗଢିବ ସେ ତ ଲେଖା ହେଇଛି। ଚି ଆଉ
ଦେଖିବା କଣ ହଉ। ବୟସ ଅନ ଅନନ୍ନ ପଡୁଛି ଆଉ କଣ ବସିଛି। ସେ ପାଞ୍ଚ ବର୍ଷରେ ଥିଲି ଆ। କୋଡିଏ ବର୍ଷର ହେଲେଣି ଆଉ ପାଞ୍ଚ ବର୍ଷ ଗଲେ ଆଉ ପାଞ୍ଚ ବର୍ଷ ଛଅ ସାତ ବର୍ଷ ଗଲେ ବାହା ସାହା ହେଇଯିବ କିଏ କୁଆଡେ।
ହଁ ସଂସାର ଡୋରିରେ ବାନ୍ଧି ହେଇଯିବା ନା କଣ?
ହଁ ଏଇ କୋଡିଏ ଏକୋଇଶି ଆଉ ଛଅ ସାତ ବର୍ଷ ଗଲେ ଅଠେଇଶି ଅଣତିରିଶ ଛବିଶି ଡେଇଁଲେ ସରିଲା ଖିଏ କୁଆଡେ ବାହାସ ହେଇସାରିବ।
ହଁ କିନ୍ତୁ ଏଇଆ ଗୋଟେ ଅଫସେଷ ଅଫସେସ ଏଇଆ ହଉଛିଞ୍ଚ। ତ ଟଙ୍କାଟେ ରୋଜଗାର କରିପାରିଲେ ନାହିଁ।
ହଁ କରିବା ଛାଡ ସେ ଆଉ ପାଞ୍ଚ ବର୍ଷ ଗଲେ ସବୁ ଡୋରିରେ ବନ୍ଧା ହେଇଯାଇଥିବ।
ହଁ
ନା ସେତେବେଳେ ବି ହେଇଯାଇଥିବ ଦି ପଇସା ପାଞ୍ଚ ପଇସା ରୋଜଗାର ହେଇଯାଇଥିବ ସେତେବେଳଳେ
ସେତେବେଳକୁଇ ହେଇଯାଇଥିବ ଆଉ ବାପ
ହେଇଯିବ।
ହଁ ଆଉ ବାପା ଆଉ କେତେ ଆଉ ଟାଣିବେ ଏକାଠିଆ।
ହଁ ପା ସାଙ୍କ ଟାଣିବା ତ ଧୀରେ ଧୀରେ ଯାଉଛି ନା ଆଉ। ତାଫରେ ଯାହା ଟାଣିବା ଆମେ ଆଉ।
ସିଏ ବୁଢା ହେଲେଣି ଆଉ ଜୀବନ ନଉକାକୁ ସିଏ କେତେ ଆଉ ଚାବୁଡ଼ି କି ଟାଣିବେ।
ହଁ ପା।
ତାଙ୍କର ବି ତ ବୟସ ହେଲାଣି।
ହୁଁ।
ହୁଁ।
ଦେଖାଯାଯାଉ କଣ ହଉଛି। ଠକୁର ଯା କରନି ପ୍ରାୟ। ଯାହା ଯେତେବେଳେ ଦେବେ ଠିକ ଟାଇମ ରେ ଦେବ ବାସ ବିଶ୍ଵାସ ଚେହରା ଅଛି ଭରସା।
ଦେଖିବା ଆଗକୁ କଣ ହଉଛି କଣ ଦଉଛନ୍ତି କଣ ନାହିଁ ହୁଁ।